ଲୋ।
ହାଲୋ।
ହଁ।
ହଁ କଣ କରୁଚ?
ଏବେ ବସିଚି ଘରେ। ଟିଭି ଦେଖୁଥିଲି ହଁ ମୋ ଦେହ ଭଲ ଅଛି।
ଆଉ ତମ ଖୁଡି ହେକା।
ଖୁଡି ସେ ଘରେ ନାହାନ୍ତି, ସେ ଅଛନ୍ତି ବାହାରେ ଅଛନ୍ତି।
ଓ ହଁ।
ସେ ବ ବହୁତ୍ ଦିନ ହେଇଗଲାଣି ନାହାନ୍ତି ଆଉ।
ଓହୋ ନାହାନ୍ତି। ଟଭି ଦେଖୁଥିଲୁ।
ହଁ। ଆଉ ତମେ?
ମୁଁ ଏବେ ଝିଅର ସାଙ୍ଗ ଆସିଥିଲା, ସେମାନେ ଅ ଖେଳୁଥିଲେ ମାନେ ଚାରିଟା ବେଳୁ ଆସିଥିଲେ। ଖେଳୁଥିଲେ ତାଙ୍କୁ ପାସ୍ତା କରିକି ଦେଲି ଖାଇଲେ, ଖାଇକି ଏବେ ତା ବା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
ବାବା ଆସିଥିଲେ ଗଲା ଯିଏ ଅଛି। ଉ ରାତି ରୋଷେଇ କଣ କରିବା ଟାଇମ ତ ଅଛିଥି ଆଉ ତମ ଆଡେ ବର୍ଷା ବର୍ଷା ହଉଛି କି ନାଇଁ?
ନାଇଁ ମୋ କାଲି ଟିକେ ହେଇଥିଲା ଆଜି ନାଇଁ ଆଜି ବହୁତ ଗରମ।
ଓହୋ।
କେତେ ଏଇଆଡେ କେବେ ବର୍ଷା ହୁଏନି କାଲି ଟିକେ ହେଇଥିଲା। ହଲା କେବେ ନ
ନାଇଁ ଇ ଆଡେ କାଲି ବର୍ଷା ହେଇଥିଲା ଯେ ବର୍ଷା ହେଇକି ବି କିଛି ଲାଭ ନାହିଁ ମାନେ ଗରମ କିନ୍ତୁଭିଶଣ ହଉଛି ରହି ବିି ହଉନି ଗରମରେ
ତୋଫାନ ଆସିକି ଖାଲି ଘର ଦ୍ବାର ଖାଲି ଉଡେଇ ନବା ଗଛ ଗଛ ପତ୍ରଡି ଉପାଡିଯିବା ଏଇରା ହଉଛି ପଛେ କିନ୍ତୁ କେବେ ବର୍ଷା ହୁଏନି।
କେବେ ନାଇଁ?
ନା ସେଦିନ ଗୋଠୁ କେବେ ବର୍ଷା ନାହିଁ କାଲି ଟିକେ ହେଇଥିଲା
ହଁ। କେତେ ଗରମ ଲାଗୁଥିବ କାଳବୈଶାଖୀ ତ ଏପଳି ବହୁତ ଅଛି କିନ୍ତୁ କୁଆଡେ ହଉଛି କୁଆଡେ ହଉନି କଣ କରିବୁ?
ହଁ।
ଆମ ଏଇ କାଲି ଚାରିଆଡେ ହେଇଥିଲା ମାନେ ମୋ ଶାଶୁଘର ପଟେ ହେଇଥିଲା। ଅ ଏପଟେ ଭୁବନେଶ୍ଵର ପଟେ ହେଇଥିଲା। ଆମ ଇଆଡେ ହେଇଥିଲା କିନ୍ତୁ ମୋ ଶାଶୁର ପଟେ ବହୁତ ଜୋର ହେଇଥିଲା ଆମର ଏଇଠି ଟିକେ ମାନେ ତାଠୁ ଟିକେ କମ ହେଇଥିଲା। ସେପଟେ ଇଏ ତ ଟିକିଏ ନାକୁ ଏପଟେ ବର୍ଷା ହେଲା ମାନେ ଲାଇନ କଟୁଛି। ଆମର ଏଇଟା ଏତିକି ଟିକେ ଇଏ କି ଆମର ଏତେ ଲାଇନ କଟିଲେ ବି ଯାହା ହେଲେ ଆସି ଯାଉଛି ହେଲା ମତେ ଲାଇନ ଲାଇନ ଇଏ ର ବି ତେ ଇଏ ନାହିଁ ମାନେ ପ୍ରୋବ୍ଲେମ ନାହିଁ କିନ୍ତୁ ବର୍ଷ ତା ନହେଲେ ବି ରହି ହବନି ଜୋଉଲବୁଲ ଗରମ ହଉଛି।
ହଁ। ସେ ବର୍ଷା ହେଲେ ଲାଇନ ଯାଉଛି ବର୍ଷା ନହେଲେ ବି ଲାଇନ ଯାଉଛି କାହିଁକି ନା ସେ ଯୋଉ କାଳ ବୈଶାଖୀ ଗଛ ପତ୍ର ସବୁ ପକେଇ ଦଉଛି। ସେ ତାର ଫର
ଏଇପାଳି ବହୁତ ଏଇପାଳି ଯେ ଏଇ ଯୋଉ ଫାଷ୍ଟ ରଜ ଦିନ ମୁଁ ଝିଅକୁ ନେଇ ଜଷ୍ଟ ବାହାରିଲି ଚାରିଟା ବେଳକୁ ଚାରିଟା ବେଳକୁ ବାହାରିଲି ଯିବା ପାଇଁ ଏଠି ଗୋଟେ ପାର୍କ ଅଛି ବୋଲି ମାନେ ତା ଏମିତି ସେଇଟ ଇଷ୍ଟ କଲୁ ମାନେ ସେଇ ଜାଗାରେ ତ ଆମେ ବଢ଼ି ଆ ହଉଥିଲା। ବର୍ଷିକେ ଟିକେ ଆମେ ତଥାପି ସେଇଠି ଥିଲୁ। ଅ ତାପରେ ସବୁ ଲୋକ ଆଗ ପଳେଇଲେ ବହୁତ ଲୋକ ଥିଲେ ହେଇଗଲାଣି ସାଢେ ଛଅ ତାପରେ ଆମେ ଆସିଲୁ ଟିକେ ଟିକେ ବର୍ଷା ହଉଥିଲା ବିଜୁଲ ମଲେ ଆସିଲୁ ଥିଲା ବେଳକୁ ମାର୍କେଟ ରେ ଲାଇନ ନାହିଁ। ମ ତିନି ପା ଜାଗାରେ ଗଛ ପଡିୁଛି ଗଛ ଗଡା ହେଲା ତିନି ପା ଜାଗାରେ।
ହଁ ତିନି ଦିନ ରଜ। ଲାଇ ବିନା ଲାଇନ ଆମ ଏଠି ବର୍ଷା ତ ନାହିଁ ବିନା ଲାଇନ।
ମାନେ ଲାଇନତିି ତିନି ଦିନ ଯା କଟିଛି।
ଲାଇନି ତ ଗଛ ପତ୍ର ସକାଶେ ଯୋଉ ପଡିଯାଏ ସେଟା ସଜାଡିବା। ପାଇଁ ଲାଗନି ଇନଭଟର ଟା କେତେ ଦିନ।
ଆଉ ଟିକେ ହଁ ଇନଭର୍ଟରଟା କେତେ ହେଇନି କଣ ହେଇ ଦିିନ ତ ଯଦି ସବୁ ଲଗେଇଦେବ ଅଧା ଯିବ ଆଉ।
ହଁ ମାନେ ହାପ ଟାଇମ ସବୁ ତ ଅଳ୍ପ ଘଣ୍ଟା କେ ସରିଯାଉଛି ଯେମତି।
ହଁ ସେ ତିନିଟା ଖଣ୍ଡ ଦ ଲାଗିବ ଘଣ୍ଟେ ଦେଢ ଘଣ୍ଟା କି ଦି ଘଣ୍ଟା ଯିବ କଣ୍ଟିନ୍ୟୁସ୍ ଲାଗିଲେ
ହଁ
କଣ କରିବ ଆହୁରି ଗରମ ହବ ଏମିତି ଭାବ
ଆହୁରି ହବସେ ହଁ
ଆହୁରି ଦି ମାସ ହବ। କଣ କରିବ ପଡିବ ବର୍ଷା ହେଇକି ନହେଲା ଭଳିଆ। ତମର ଏମିତି ମାନେ ଅ ଏମିତି ଅଛି କି ନାହିଁ ଦୁଆର ଭଳିଆ ମାନେ ଟିକେ ଯଦି ବର୍ଷା ଫର୍ଷା ମାନେ ହଉନ ତ ହଉ ଟିକେ ଥଣ୍ଡା ଲାଗା ପାଇଁ ମଝିରେ ଶୋଇବା କଣ ନାହିଁନ୍ତି କିଛି ନାହିଁ।
ହଁ ସେମତି ଅଛି ସେମିତି ଅଛି ଯେ ହେଲେ ବି ଗରମ
ମାନେ ଏମିତି ହେଲେ କଣ କି ତମେ ତ ଟେ ହଁ ଆମେ ଗାଁ ମାନଙ୍କରେ କଣ ହେମିତି ରହିଲେ ଆମେ ହେମିତି ବି ସୋଉ। ଆଉ ଆକ୍ଚୁଆଲି ସେମିତିରେ ଯୋଉ ଶାନ୍ତି ଲାଗେ ଏଠେ କଣ ଆମେ। ବାହାରେ ରହୁଛୁ ମାନେ ବାଧ୍ୟ ନା ବାହାରେ ନା ଖୋଲା ତମେ ସେଇ ରୁମ ଭିତରେ ଯେମିତି ହବ ପଚିବ।
ହୁଁ ହୁଁ
ତମେ ମାନେ ହେଲେ କିଛି ନହଲେ ଦୁଆରେ ହଉ ଟିକେ ଇଏ ହଉ ଆସିକି ତ ଇଏ କରିପାରିବନା
ହଁ
ଶୋଇପାରିବ ଗରମ ବ ଗରମ ହୁଏ।
ମସା ମାନେ ତ ରଖେଇଦବେନି।
ନାଇଁ ତାପରା ଆଜିିକା ଆଜି କଲ ତ ହଁ ତାପରେ। ଅ ଲାଇନ୍ ତ ଏତେ କଟିବା କଥା ନୁହେଁ କାରଣ ଏ ଏ ଯୋଉ ଆଗରୁ ଯୋଉ ଲାଇନ କଟେ। ଏଇ ପାାଳି କିନ୍ତୁ ଗରମ ବହୁତ ବୋଲି ଅ ଟାଟା ଥିଲେ ବି ଲାଇନ ଏତେ କଟୁ ଟୁନି ନା।
ସେଇ ଗଛ ସକାଶେ କାଟିକି ସଜାଡି ଦେ ଡ
ମ ଟିକେ ଟିକେ ପବନ ହେଲା ମାନେ ହଁ। କାରଣ କଣ କହିଲ ଟିକେ ଟିକେ ପବନ ହେଲା ମାନେ ତ ଇଏ ହଉଚି ନା ଉଁ ଗଛ ପତ୍ର ଭାଙ୍ଗି ଯାଉଛି ଆମର ଏଇଠି ଗୋଟେ ପୁଲଖୁଣ୍ଡି ବି ଉପୁଡି ଯାଇଥିଲା। କିନ୍ତୁ ଭାଗ୍ୟ ଭଲ ଆମେ ଏକ୍ସପେକ୍ଟ କରିନଥିଲୁ ଆସିବ ବୋଲି ଘଣ୍ଟେ ଦେଢ଼ ଘଣ୍ଟାରେ ଆସିଲା ହେରି।
ଯାହା ହଉ ଟାଉନ ଏରିଆରେ ସେକଥା ହୁଏନି। ଗାଁ ମାନଙ୍କରେ ଟିକେ ଲେଟ ହଉଚି ଆଉ ଗାଁ ମାନଙ୍କରେ।
ଲେଟେ ହବ କିନ୍ତୁ ଆ ଆ ଆକ୍ଚୁଆଲି କଣ କହିଲ ଆଜ କାଲି ଆଉ ଟିକେ ଉନ୍ନତ ହେଇଲାଣି କି ଗାଁ ମାନଙ୍କରେ ଏତେ ଆଉ ଲେଟ୍ ହଉନି। କିନ୍ତୁ କୋଉଠି କଉଠି ଟିକେ ଲେଟ୍ ହେଯାଉଥିବ ନହେଲେ ଆଗ ଅପେକ୍ଷାେ ଆଡଭାନ୍ସ କାମ ହେଇଯାଉଛି ନା। ଆଉ ଏତେ କଣ ଆଗ ଭଳିଆ ଇଏ ହଉଛି ହଉନି ନା।
ନାଇଁ
ଆଉ
ଆଉ
ହୁଁ
ଗରମ କଥା କଣ କହିବ ଆଉ ଆଜି କଣ ଖାଇଥିଲ ଆଜି
ଖାଇଥିଲି ଆମିଶ ରୋଷେଇ ଘ ହେଇଥିଲା। ସେଇ ଉପରେ ଖାଇେ ସେ ହେଇନି ବୁଲାବୁଲି ରଜ ରଜ ଭଲରେ କଟେଇ ଦେଲେ।
ରଜ ଅ ରଜ ତ ବଢିଆରେ କଟିଚି ଆଉ ଫାଷ୍ଟ ଦିନ ଫାଷ୍ଟ୍ ତ ସିଆଡେ ଗଲୁ ସେକେଣ୍ଡ୍ ଦିନ ଅ- ଯିବାଙ୍କ ପାଇଁ ବାହାରିଥିଲୁ ବର୍ଷା ପବନ ଜୋରେ। ଥାଡ୍ ଦିନ କାଲି ଥିଲା ଯିବା ପାଇଁ ବାହାରିଥିଲୁ ଅ- ମୋ ସାଙ୍ଗର କଣ ଗୋଟେ ପ୍ରୋବ୍ଲେମ୍ ହେଲା ଗଲୁନି କାରଣ ଅ ହଁ ଯଉ ସବୁ ଯାଇପାରିବ ସେମିତିଆ ଜାଗା ଆଉ ଯାଇପାରିଲୁନି। ତେଣୁ ଏମିତିରେ ତିନ୍ ଦିନ ଏମିତିରେ ତିନି ଦିନ ଗଲା ଆଉ ତାପରେ ଆଜି ବି ଯାଇ ଥାନ୍ତୁ ଆଜି ଯାଇଥାନ୍ତୁ ଯେ ଆଜି କିନ୍ତୁ ମ ସାଙ୍ଗ ମତେ କଲ୍ କରିଥିଲା ମୁଁ ସେଇ ଟାଇମ୍ ରେ ଆକ୍ଚୁଆଲି ଫୋନ୍ ଟାକୁ ଉଠେଇନି। ସେମାନେ ପଳେଇଲେ।
ଅହୋ।
କଣ କରିବା ଆଉ। ଆଉ ତମେ ରଜ କେମିତି କଣ କଟେଇଲ?
ହଁ ଆମ ଏଆଡେ ରଜ ଭଲ ହୁଏ ରଜ ପ୍ରଥମ ରଜ ଏବେ ସମସ୍ତେ ଝିଅ ମାନେ ଶାଢୀ ପିନ୍ଧନ୍ତି ଦୋଳି ଖେଳିକି ସଜବାଜ ଏମିତି
ଯାହା ହଉ ସେଇଟା ଭଲ ନା ଆଉ ସେଇଟା ଆକ୍ଚୁଆଲି କଣ କହିଲ ସତ କଥା ହେଲା ଗାଁ ମାନେଙ୍କେରେ ଟିକେ ଭଲରେ ସେଲିବ୍ରେସନ କରି ଯିବେରେ
ହଁ-ହଁ।
ଗାଁ ମାନେ କି ଟିକେ ବେଶୀ ଭଲ ଲାଗେ ସବୁ ଅକେଜନ୍ ବି ହଉ ଟାଉନ୍ ଅପେକ୍ଷା ଗାଁ ମାନଙ୍କରେ ବେଶୀ ଭଲରେ ହୁଏ ନା ମୁଁ ବି ଆମ ଗାଁକୁ ଯାଇଥାନ୍ତି କିନ୍ତୁ ଏପଟେ ମୋ ସାଙ୍ଗ ଡାକିଲା ତ ତାଙ୍କର
ହଁ।
ଇଏ ର କରିବା ପାଇଁ
ଝିଅ -ଝିଅ ବାହାଘର ଉଁ- ରଜମଉଜ ଫଙ୍କ୍ସନ ମାନେ ନାଚ ଗୀତ ଖେଳ ଏସବୁ କରାଯାଏ।
ବୁଢା ନା ସେଥିରେ ତ ମୋ-ମାନେ ମଜା ହିଁ ଲାଗିବ ଆମେ ତ ଏସବୁ ଖୋ ଜୁଚୁ ଆଉ ପାଉନୁ।
ତ ଦୋଳି ପଡିଥିବ ପା ଦୋଳି ବନେଇଥିବି। ସେ- ସେ ବାଉଁଶ ଦଉଡିରେ ସେ ଖୁଣ୍ଟ ପୋତିକି ଏଇରା କରାଯାଇଥାଏ। ଆଉ ସେକେଣ୍ଡେ ରଜ ଦିନ ସଂକ୍ରାନ୍ତି ଆମର ପାହାଡ ଅଛି ସେ ଗାଁ ପାଖେରେ ସେ ପାହାଡ ଯାଆନ୍ତି ଦର୍ଶନ କରନ୍ତି। ଆଉ ସେ ତଳୁକୁ ଆସିଲା ପରେ ଭୋଜି ଭାତ ଖାଇକି ଘରକୁ ଫେରନ୍ତି।
ବଢିଆ ନ ହିସାବ କର କେତେ ଏଞ୍ଜୟ୍ ଲାଗିବ ମାନେ ରଜ ଟା ରଜ ଭଳିଆ ଲାଗିବ ହେଲା। ଆମ ମାନେ କଣ ଘରେ ରହୁଚୁ ଇଏ ସିଏ ଡାକିଲେ ଯାଉଚୁ।
ହଁ।
ଯାହା ହଉ ତମେ ହେଇଟା ହଉଚି ଗାଁରେ ପିଠା ପଣା ହଉ ଯାହା ହଉ ପିଠା କୁ କଣ୍ କଣ୍ କରିଥିଲ ପିଠା?
ନାଇଁ ଆମର ପିଠା ଉପରେ ଆମ ଘରେ ରଜ ହୁଏନି। ଆମର ଆଗୁଆ ଗୋଟା ଦିଦି ଦୁଇ ତିନି ଦିନ୍ ପୂର୍ବରୁ କରିକି ଖାଇ ଦେଇଥାଉ। ଆ- ନୁଆ
ହଁ -କଣ ଗୋଟେ ବୋଧେ ଖରାପ ହେଇଥିବ କି କଣ ସେଇ ଟାଇମ୍ ରେ ସେଇଥିପାଇଁ କରୁନଥିବେ।
ଅ-ମୁଁ ଆଉ ଉପରେ କିଛି ଆଣିଥାଉ ଯଉଟା କି ମାନେ
ତା ପୂର୍ବ ଥର ପିନ୍ଧି ଦିିଅ ଟିକେ ତାପରେ ଏ ହଁ କଣ ଗୋଟେ ମାନେ ପ୍ରୋବ୍ଲେମ୍ ହେଇଥିବ ସେଇ ଟାଇମ୍ ରେ। ସେଇଥିପାଇଁ ଆଜି ପଯ୍ୟନ୍ତ କରୁନଥିବେ ଆଉ।
ଘରେ ଆଉ କିନ୍ତୁ ଆଉ ସବୁ ମଜା ମସ୍ତି ହେଇଯାଉଚି।
ଶୁଣ ପିଠା କର ନ କର ତା ପୂର୍ବରୁ ତ ଖାଇ ଦେଇଥିବ କିନ୍ତୁ ଯଉ ମାନେ ଏଞଜୟ ଟା କରିଥିବ ଗାଁରେ ଥିଲେ ଆମେ ବି ଖୋଜୁଛୁ ପା ଆମେ ବି ଖୋଜୁଛୁ ଆମେ ଯାଇ ତ ଗାଁକୁ ଗଲେ ସେ ମଜା ଟା ହେଇପାରିବ ପାନଖିଆ ରଜ ଦୋଳି।
ହୁଁ ସବୁ।
ଯେ ତାପରେ ଏକାଠି ଯୋଉ ଏ ଭଉଣୀ ଆସିଥିବ ସେ ଭଉଣୀ ଆସିଥିବ ଦେଖ ସେସବୁ ରେ ଗୋଟେ ମଜା ଅଛି ନା ଆଉ।
ହଁ ଆମର ସବୁ ଏକାଠି ଆଉ ଚାଲିକି ସେ ପାହାଡକୁ ପାହାଡ ଠିକି ସିନା ତଳୁକୁ ଗାଡି ଯାଉଛି। ଗାଡି। କରି ଗାଡିରେ ସବୁ ଯାଇଥାଉ ସେଇଠୁ ପାହାଡକୁ ଯିବା ପାଇଁ ହଁ ଚାଲିକି ଯିବ। ଗାଁ ମୁହାଟା ଗାଁ ଆମ ଗାଁଠୁ ସେଟା ଖଣ୍ଡେବାଟ ଆଉ।
ଆଉ ଚାଲିକି ଯାଇ ହବ ନା ଆ ଗାଡି କରିକି ନେଇକି ଯାଉ ନିଜ ଗାଡିରେ ବି ଯାଉ।
ସେଇଆା ତ ଆଉ କିନ୍ତୁ ହେଲେ ବି ତ ଗୋଟେ ଇଏ ନା ହଉ। ହଁ ମୋର ଜଣେ ସାଙ୍ଗ ଆସିଛନ୍ତି ତ ମୁଁ ଟିକେ ରଖୁଛି ହେଲା କଥା ହେବି ଆଉ।